ହଁ ହ୍ୟାଲୋ ନମସ୍କାର ଭଲ ଅଛି ହ
ଆଜ୍ଞା
ଓ ହ
ଆଉ ଆପଣଙ୍କ ପଟେ ଖରା କେମିତି ହଉଛି
ଖରା ତ ବହୁତ ଜୋର ହଉଛି ଆମ ଟା
ହଁ ଆମ ଏଇ ଏଠି ଟିକେ କମିଛି ଖରା ଆଉ ପଶ୍ଚିମ ଓଡ଼ିଶା ଲୋକ
ଜୁନ ତ ଆରମ୍ଭ ହେଲା ଜୁନ ଲାଷ୍ଟରେ ଆଉ ଦଶ ପନ୍ଦର ଦିନର କଥା ଆଉ ଖରା କମି କମି ଏଥର କଥା ଆସିଲା ଆଉ ଏତେ ଖରା ତାପମାତ୍ରା ଟିକେ କମିବ?
ଆଜ୍ଞା ମାନେ ଏବେ ଟିକେ ଖରା ରୁଟି ଟିକଏ ମୁକ୍ତି ମିଳିଛି ଆଉ
ଆଜ୍ଞା ଆପଣ କେବେ ସମଲେଇ ମନ୍ଦିରକୁ ଆସିଛନ୍ତି
ହଁ ସମଲି ମନ୍ଦିର ମୁଁ ବହୁତ ତିନି ଚାରି ଥର ଗଲି ମତେ ମାଙ୍କୁ ପୁରା ମୁଁ ତ ମାଙ୍କ ପାଖକୁ ବହୁତ ଥର ଯିବାକୁ ଇଚ୍ଛା ହ ବାକ ଚାରିଥର ହେଇଗଲେ ମୁଁ ଯାଇଛି ପୁରାଉ ମତେ ସେଠି ବସ୍ ମତେ ଭଲ ଲାଗେ ମାଙ୍କ ପାଖକୁ? ସେ ଟିକେ ଯାଇକିରି ଯେତେବେଳେ ବସିପ
ଏବେ ମାନେ ଦି ବର୍ଷ ହଉଛି ସମଲେଇ ମନ୍ଦିର ଆ ମାନେ ନୂଆ
ହଁ ହଁ ଯୋଉ ନୂଆ ବନା ହେଇଛି ତ ବହୁତ ବଢିଆ କରୁଛନ୍ତି ସବୁ ଆଜ୍ଞା ହଁ ହଁ ନୂଆ ପରେ ଯାଇଛି ଆର ବର୍ଷ ଯାଇଥିଲି।
ଆଜ୍ଞା ଏବ ବର୍ଷ ବି ଆସନ୍ତୁ କୁଆଡେ ବୁଲିବାକୁ ଯିବା ଆଉ
ହଁ। ଗଲେ କଲ କରିବି ଯ ଯିବା ବୁଲାବୁଲି କରିକିରି ଆସିବା ଆମେ ତ ଏବେ ଏବେ ପୁରୀ ଯାଇଥିଲୁ ଏବେ ଦଶ ପନ୍ଦର ଦିନ ଆମ ଗାଁ ଯାଇକିରି ପୁରୀ ଜଗନ୍ନାଥଙ୍କ ଦର୍ଶନ ସାରିକିରି ଆସିଲୁ ଗାଁକୁ ସେଉଠୁ କୋଣାର୍କ ଯାଇଥିଲୁ ଆମ କାକଡ ପୁର ମଙ୍ଗଳା ବି ଯାଇଥିଲୁ ଆମେ ଦର୍ଶନ କରିକି ମା ଙ୍କୁ ଆସିଲୁ।
ଆଜ୍ଞା ମୁଁ ବି ଏବେ ଭାବୁଛି ମାନେ ଯିବି, ଜୁଲାଇ ମାସରେ ଆ ଏଗାର ତାରିଖକୁ ଥରେ ଯିବା ମାନେ ହେଇସାରିଲାଣି ସବୁ ଏଗାର ତାରିଖରେ। ଆଉ ବି-ଇ ଗୋଟେ ଦିନ ମାନେ ଯୋଉ ରଥଯା ଯାତ୍ରା ଷୋଳ ତାରିଖରେ ବି ଯିବାର ଅ ଛି ମାନେ ସବୁ ସରି ସାରିଲାଣି।
ଅଁ ହଁ, ଯାଆନ୍ତୁ ଆପଣଙ୍କର ଭାଗ୍ୟ।
ଆଜ୍ଞା, ଆମର କିଛି ଭାଗ୍ୟ ନୁହେଁ ମ୍ୟାଡ଼ାମ ସବୁ ଜଗନ୍ନାଥ, ସେ ହିଁ ଡାକୁଛନ୍ତି ଆଜ୍ଞା, ସେ ହିଁ ବୋହୁତ ଦୟାଳୁ ଦି ଦିଥର ଡାକୁଛନ୍ତି ପୁଣି ସେତେବେଳକୁ ଯାଏ ହବ ନା ଯାଇ ହବନି ପୁଣି
ସେଇଟା ଗଲେ ଯାଇକିରି ହଁ, ସେଇଟା ତ ଅ ଠିକ୍ କଥା ଯେ
ଆଜ୍ଞା।
ଜଗନ୍ନାଥଙ୍କର ଜାଗାର-ଡୋ-ଯୋଉ ଡୋରି ନ ଲାଗିଲେ କୁହନ୍ତି ତା ଜାଗାକୁ ଯିବାଟା ହିଁ ଠିକ୍ ରେ ମାନେ ସେ ଡୋରି ନ ଲଗି ନ ଡାକିଲା ଆମେ ସେ କିଛି ନୁହଁ ବି
ଆଜ୍ଞା ମୁଁ ତ ଯେତେ ଥର ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଛି ମନ୍ଦିର ଭିତର କୁ ମାନେ ଜଗାର ଚେହେରା ଜୋଉଁ ମାନେ ତାଆର ମୁହଁକୁ ଦେଖିକି ଆସିବି ମନ୍ଦିର ବାହାରକୁ ବାହାରିଲା ପରେ ତା ମୁହଁକୁ ମୁଁ ଭୁଲିଯାଏ ସବୁ ସବୁଥର ଭୁଲି ଯାଏ ମାନେ ଯେତେ ଥର ବି ମନ୍ଦିରକୁ ଯି ବି ଭିତରକୁ ଯିବି ଥରେ ମତେ ଜଗା ଦର୍ଶନ ହିଁ ଦେଲେନି ମାନେ କେତେ ସମୟ ଅପେକ୍ଷା କରିକି ଦେଖିବାକୁ ଚେଷ୍ଟା କଲି, କିନ୍ତୁ ତାକୁ ଦର୍ଶନ ହିଁ କରିପାରିଲିନି।
ଅ ହଁ ସେମିତି କୁହନ୍ତି ତ, ସେ ଲୀଳାମୟ ଲୀଳା ଲଗ ବାଇସି ସେଇ ଆଉ, ଭକ୍ତଙ୍କ ପରୀକ୍ଷା ସେଟା ନେଇଛେ
ଯାଇଛି ଆଗରୁ ବି ଯାଇଛି।
ଆଜ୍ଞା
ଥର ବି ଯାଇଛି ମୁଁ ଜଗାକୁ ଦେଖିବି ମାନେ ଦଶ ମିନିଟ୍ କୋଡ଼ିଏ ମିନିଟ୍ ପୁରା ଦେଖିବି ତାକୁ କିନ୍ତୁ ବାହାରକୁ ଆସିଲା ପରେ ପରେ ତାର ମୁହଁଟା ମୋତେ ପୁରା ଭୁଲି ହେଇଯାଏ କେମିତି କିଏ ଜାଣେ ମୁଁ ଭୁଲିଯାଏ। କିନ୍ତୁ ବାକି ସବୁ ଯୋଉ ରାତି ଘଥର ରଥଯାତ୍ରାରେ ଯେଉଁ ପହଣ୍ଡି ବି ଯେ ହୁଏ ହଁ ସେଇଆ ମୋର ମନେ ଅଛି ତାର ଚେହେରାଟା କିନ୍ତୁ ମନ୍ଦିର ଭିତରକୁ ଯିବି ମନ୍ଦିର ଭିତ
ତ ସେଇଠ ର ତ ହେଲେ ରଥଯାତ୍ରା ଯିଏ ବି ଦେଲେ ତ ସେ ତ ଯୋଉ ଚେହେରା ହେଲେ ତାଙ୍କର ତମ ସ୍ୱପ୍ନରେ ସେଇଟା ସେ ଆଣୁଛି ଆଉ ରଥଯାତ୍ରାରେ ସେ ହଉ କି ମନ୍ଦିର ଭିତ ଭ ର କି ବାହାରେ ରହ ତ ତମେ କୁହନ୍ତି ସେଇଟା ଦର୍ଶନ କର ଯତ ଆକଣ।
ମୁଁ ତ ମାନେ ଏବେ ପଣ୍ଡାମାନୋନ ଯେଉଁ ଅଛନ୍ତି ମନ୍ଦିରରେ ସେମାନେ ସବୁ ଚମକାର ଗୁଡା ମାନେ ଲ ଲୋକଙ୍କୁ କହନ୍ତିନି ତ ଗୋ ଗୋଟେ ଯଉଁ ଆସିଥିଲେ ଇଣ୍ଟରଭ୍ୟୁ ହେଉଥିଲା ତ ଗୋଟେ ପଣ୍ଡା ଆସିଥିଲେ ତ ସେ ଥରେ ଗୋଟେ ମାନେ ପଚାରିଲେ ଯୋଉ ନଉଥିଲେ ସେ କଣ ଚ ହୁ କହିଲ ଆମେ ଚ ବିଷଟା ଭ କଥା ମନ୍ଦି କିନ୍ତୁ ପୁ ମୁ ଗୋଟ ଚ- ସେ କହିଲେ ସେ ଚମକାରଟା ମୁଁ ଆପଣଙ୍କୁ କହିବି କି ମ୍ୟାଡ଼
ହଁ କୁହନ୍ତୁ କାଇଁ କହିବେନି
ସେଇଟା ତ ଆଉ କଣ ଘରର ଷ୍ଟୋରି ହେଇଛି ଆମେ ମନା କରି ଟା ଜଗନ୍ନାଥଙ୍କ ଷ୍ଟୋରି ଯେହେତୁମେ ତ ଶୁଣଣି କହିଲେ ରା ପାଇଁ ତ ବି କଥା ହେଲା ଆମେ ପୁରା କହିବୁ କୁହ କୁହ ବୋଲି କୁହ ସେମିତି କଥା ଦଶଟା କହିଲେ ବି ମୁଁ ଖୁସି ହ ହଁ
ଆଜ୍ଞା ମାନେ ଗୋଟେ ଥର କଣ ହେଲା ନା ଜଗନ୍ନାଥଙ୍କର ରଥ ତ ର ଅଥଟା ପୁରା ଅଟକିଗଲା ମଝିରେ ତ ପଣ୍ଡାମାନେ କଣ କରୁଛନ୍ତି ଏତେ ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ଲୋକ ରଥକୁ ଘିଚୁଛନ୍ତି ଏ ମାନେ ଜୋର ଜାର ଲାଗିକି ରଥଟା ଆଗକୁ ମାନେ ଗୋଟେ ସେଣ୍ଟିମିଟର ବି ଆଗକୁ ଯାଉନି ରଥଟା ଏତେ ଲୋକ ହ ମାନେ ତାକୁ ପଛାଡରୁ ଆଗଡରୁ ମାନେ ପେଳୁଛନ୍ତି ସେଆ ଯାଉନି ଟିକେ ବି ମାନେ ହଲୁନି ରଥଟା ତ କେମିତି କଣ ଯାଉନି ବୋଲିକି ସମସ୍ତେ ମାନେ ଚିନ୍ତାରେ ପଡ଼ିଗଲେ କଣ ହେଲା ବୋଲି ତ ସେ ଭକ୍ତ ମାନେ ଭାବ ଅଗ୍ରା ହେ ସେ ଆମ ଜଗା ତ ଗୋଟେ ମାନେ ଦୂର ଜାଗା ଯେଉଁ ଫରେନର୍ ମାନେ ଫରେନର ମାନଙ୍କୁ ତ ମାନେ ବିଦେଶୀ ଲୋକଙ୍କୁ ଆମ ମନ୍ଦିର ଭିତରକୁ ମାନେ ମନା କରାହୋଇଛି ତ ମାନେ ଦେଖିବା ପାଇଁ ମାନେ
ବହୁତ ଦୂରରୁ ଆସିଥିଲେ ମାନେ ବିଦେଶରୁ ସେମାନେ
ହଁ ବିଦେଶରୁ ସେମାନେ ଆସିଛନ୍ତି ନା ଆଜ୍ଞା
ତ ସେମାନେ ବି ଭଗବାନଙ୍କୁ ଙ୍କର ବହୁତ ବଡ ଭକ୍ତ ସେମାନେ ବି ତୁଳସୀ ମାଳି ଫାଳି ପିନ୍ଧିକି ମାନେ ସବୁ ଆମ ଯେଉଁ ଆମେ ଯେ ସବୁ ରିଚୁଆଲ କରୁ ଭଗବାନଙ୍କର ସବୁ ସେମାନେ ପାଳନ କରନ୍ତି ଗୋଟେ ସଂ ଯୋଡି ହେଇଛି ତ ସେମାନେ ଚାରି ପାଞ୍ଚ ଜଣ। ଅ ଚାରି ପାଞ୍ଚ ଜଣ ଆସୁଥିଲେ ଆଉ ଆସିଲା ବେଳକୁ ଏତେ ଟ୍ରାଫିକ ହଉଥିଲା ସେମାନେ ବୁଝି ପାରୁନାହାନ୍ତି ଆଁ ସେ ସକାଳୁ ଯୋଗ ବାର ବାରଟା ଏକଟା ବେଳକୁ ସନ୍ଧ୍ୟାରେ ଯଉ ରଥଡ଼ା ଘୁଚା ହୁଏ। ସେତେବେଳରୁ ସେମାନେ ସେ ଜାଗାରେ ଫସିଯାଇଛନ୍ତି ଆସିପାରୁନାହାଁନ୍ତି। ତ ରଥ ବି ଏପଟେ ଯାଉନି। ତ ଯେତେବେଳେ ସେମାନେ ଆସିକି ପହଞ୍ଚିଲେ ତାପରେ ପରେ ରଥଟା ମାନେ ଆଗକୁ ସେମାନେ ଦର୍ଶନ ସାର ପରେ ଜଗା ତାଙ୍କୁ ଦେଖିଲେ ଦେଖି ସରିବା ପରେ ରଥଟା ଆଗକୁ ଗଲା। ତ ସେ କଥା ପଣ୍ଡା ବି ଜାଣିନଥିଲେ କେମିତି କଣ ମାନେ ରଥ ଗଳିଲାନି ବୋଲି କିନ୍ତୁ ସେମାନେ କଥା ହେଲେ ସେମାନେ ଯୋଉ ଛଅ ଜଣ କଥା ହେଉଥିଲେ ମାନେ ଆମର ଯୋଉ ରଥ ଟା ଏମିତି ଆମେତ ଭାବୁଥିଲୁ ମିସ କରିଦବୁ ଫିରବି ଆମକୁ ଜଗା ଯୋଉ ଦ ନ କଲେ ଏମିତି ସେମିତି ବୋଲି କଥା ହଉଥିଲେ। ତ ସେ ପଣ୍ଡା ମାନେ ଶୁଣିଲେ ଆର୍ ଶୁଣିଲା ପରେ ଜାଣିପାରିଲି ଯେ ଜ ଗା ତାକୁ ମାନେ ଜଗିକି ବସିଛି ସେଥିପାଇଁ ତାର ନାଁ ଜ ଗା ସେ ସମସ୍ତଙ୍କୁ ଜଗିକି ହିଁ ବସିଥାଏ। ମାନେ ତାର ଏ ଏ ଲୀଳା ଅଛି ମାନେ ଏବେ ମୁଁ
ତା ଲିଗା ଅପରାବା ତା ନା ଜଗା ସେଥିଲାଗି ସେ ସମସ୍ତଙ୍କୁ ଜଗିକିରି ବସିବ ଏଇଟା ବି ଠିକ।
ପୁରା ହାତ ଗୋଡ ପୁରା ଟାଙ୍କରି ଉଠୁଛି କଥାଟା ଶୁଣିଲା ପରେ ଏତେ ମାନେ ତାର ଭାବିୟ ଅଛି କଣ କହିବା।
ସେ ସମୟରେ ମାନେ କାହାରିିକ ପ୍ରତି ବି ଯେଉଁ ଆମ ଆମ ଧର୍ମର ଲୋ ଲୋକ ନହଲେ ବି ମାନେ ଯେଉଁ ଅଲଗା ଧର୍ମର ଲୋକ ଆଜ୍ଞା ସେ ବି ଆସିକି ଯଦି ଦର୍ଶନ କରନ୍ତି ତାହେଲେ ନିଶ୍ଚୟ ସେମାନେ ମୁଣ୍ଡ ନେଇକି ଯା ଜଗା ସାମ୍ନାରେ
ସେଇଟା କହିବାକୁ ପଡିବ ନା ଜଗନ୍ନାଥଙ୍କର ସେଟା ଗୋଟେ ଏମିତି ଲୀଳା ଥାଇ ଯେ ସେଟା କହିଲେ ହି ଆଖିରୁ ଲୁହ ପଳେଇ ଆସେ
ହଁ ସେ ପୁରା ଭକ୍ତ ଭାବଗ୍ରାହୀ ମାନେ ଯେ କେତେବେଳକୁ ଦେଖି ଥିଲେ ସେ ହାତକୁ ମାନେ ଏମିତି ଆଗ ସବୁ କରିକି ବସିି ଥିବ କେତେବେଳେ ଆସିବ ମୋ ଭକ୍ତ କେତେବେଳେ ମୁଁ ତାଙ୍କୁ ଆଲିଙ୍ଗନ ଦେବି ଆଉ ଆଖିଟାକୁ ବଡ଼ ବଡ଼ ରଖିଥିବ। କେତେବେଳେ ମାନେ ମୋ ଭକ୍ତ କାହାକୁ ବି ମୁଁ ଦେ ଦେଖିବା ଟା ମାନେ କାହାକୁ ଛାଡି ହେଇ ନଯାଉ ମୁଁ କେମିତି ସବୁ ଭକ୍ତକୁ ମୁଁ ଦେଖି ପାରିବି ସେମିତି ପୁରା ଏତେ ବଡ ବଡ ଆଖି କରିକି ଅନେଇକି ରହି ଆନ୍ତି ସିଏ। କେତେ ସୁନ୍ଦର ତାର ମାନେ ଗଢା
ନିଜକୁ ନିଜ ଏତେ ସୁନ୍ଦର ହିସାବରେ ଗଢିଛନ୍ତି ମାନେ ଦେଖିଲେ ବି ଗୋ ଟେ ନିଜକୁ ମାନେ ଯିଏ ପ୍ରଥମ ଥର ପାଇଁ ଦେଖିବ ଜଗନ୍ନାଥ ବୁସି ଆ ଆଶ୍ଚର୍ଯ୍ୟ ହବ କିନ୍ତୁ ଧୀରେ ଧୀରେ ଧୀରେ ଧୀରେ ତାର ପୁରା ଦେଖିବାକୁ ଆ ଆଉ ଆଉ ଇଚ୍ଛା ହେବ କେମିତି ଜାଗାକୁ ଗୋଟେ ନଜର ପକେଇକି ଦେଖିବି। ଆପଣ କଣ ଜାଣିଛନ୍ତି ଆପଣ କଣ ଜାଣିଛନ୍ତି ଜଗା ବାବ ବାବଦରେ କୋହୁଛି।
ଜଗା ବାବଦରେ କଣ ଆପଣ ତ ସବୁ କହିଲେ ମୁଁ ଶୁଣିଲି। ସେଇ କଥା ସବୁ ତ ଜାଣିଥିବି ଆଉ ଏମିତି ସବୁ ଛିଟିଆ କ କଥା ସବୁ ଯାହା ଜାଣିଥିଲି ତାଙ୍କୁ ଯାହା କହିଥିଲି ସ୍ୱର୍ଗଦୁଆର ସ୍ୱର୍ଗଦୁଆରକୁ ଗଲେ ଆପଣଙ୍କୁ କେମିତି ଲାଗେ ମ୍ୟାଡାମ୍।
ସ୍ୱର୍ଗଦ୍ୱାରକୁ ତ ଗଲେ ଏଇଠି ହିଁ ମୋର ମାନେ ମୁକ୍ତି ଭଳିଆ ଲାଗିଲେ ଲାଗେ ମତେ।
ମଣିଷ ସେଠି ହ ସେ ସ୍ଵର୍ଗଦ୍ଵାର ଗଲେ ମୁଁ ଯେତେବେଳେ ଫାଷ୍ଟ ଯିଏ କହିଲେ ମୁଁ ମାନେ ମୁଁ ଯୋଉ ଦିନ ଥରେ ଯାଇଥିଲି ହେଇଗଲାଣି ପାଞ୍ଚ ଛଅ ବର୍ଷର କଥା କୋହୁଛ ସେଠି ନଅ ଜଣ ଏକା ବେଳକରେ ମାନେ ପୋଡ଼ା ହବାକୁ ସେଠି ମାନେ ଥାଆନ୍ତି। ମୁଁ ସେଇଠି ଠିଆ ହେଇକିନି ଭାବିଲି। ମୁଁ କହିଲି ମଣିଷ ଜୀବନ ତାହେଲେ କିଛି ମାନେ ପାଣି ଫଟକା ଯୋଉ ଗୋଟେ ଜିନିଷ କୁହନ୍ତି ସେମତି ମାନେ ଯେତେବେଳେ ସାଢେ ଦି ଚାଏ ନଅ ଖଣ୍ଡ ସେ କେଇ ଖଣ୍ଡ ଦି ଦେଖାଯାଉଥାଏ ମୋର ତ ସେ କେତେ କାଠ କଥାଆ ଉ ମୋର ମନେ ସେ ଜଣା ପଡୁନଥାଏ ମଣିଷ କେମିତି ତାକୁ ପୁରା ସେ ଯୋଉ ଭଳିଆ ସେ ବାଡିରେ ତାଙ୍କୁ କେଞ୍ଚି କେଞ୍ଚ ତକୁ ଯୋଉ ଏମିତି ପୋଡୁଥାନ୍ତି ସେଟା ଦେଖିଲେ ଏତେ ଦୁଃଖ ଲାଗିଲା ମୋ ମୁ ତ ମୋ ଗୋଡ ହାତଠୁ ପୁରା କେମିତି ଗୋଟେ ଅଲଗା ଟାଇପ ର ଲାଗିଲା ମୁଁ କହିଲି ମୋର ଏଇଠି ପୁରା ମରଣ ହେଇଯିବ ନା କଣ। ମୁଁ ଏଇଠି ପଡିକି ଯେମିତି ଅଜିବ ଟାଇପ ଗୋଟେ ଲାଗିଲା ଯେମତି ଠାକୁରଙ୍କ ପାଖରେ ସିଏ ଯୋଉ ସେ ଦୁଃଖ ଲାଗେ ସେ ଜିନିଷ ଟା ଯେତେବେଳେ ମନରେ ଭାବିଦିଏ ସ୍ୱର୍ଗଦ୍ୱାର କଥା। ସବୁ ଅହଂଙ୍କାର ଯେମିତି ସ୍ୱର୍ଗଦ୍ୱାରରେ ସେ ଏମିତି ହିଁ।
ହଁ ମାନେ ସର୍ବସ୍ୱ ଆମର ଜୀବନ। ଲକ୍ଷ୍ୟ କଣ ସେଠିକୁ ଯାଇକି ଜଣାପଡିଯାଏ। ଆମ ଜୀବନର ଲକ୍ଷ୍ୟ ଖାଲି ଜଗା ସେଇଆ ହିଁ ଜାଣିହବ ମାନେ ସ୍ୱର୍ଗଦ୍ୱାରକୁ ଗଲା ପରେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା ପୁଣି କ
ହଁ ହଁ ଆଜ୍ଞା। ହଁ ହଁ ନମସ୍କାର। ।